ମନିଙ୍ଗ୍ ମ୍ୟା
ଗୁଡ଼୍ ମନିଂ ମ୍ୟାମ୍।
ଏ ଆଗେ ମୁଁ ଆସିଚି ଟିକେ ମାର୍କେଟ୍ ଆସିଚି ଆଉ। ନନଭେଜ୍ ନବା ପାଇଁ ମୁଁ ତ ନନଭେଜ୍ ଖାଇନି ଘର ଲୋକଙ୍କ ପାଇଁ ମା କ ସଇତ ଆସ୍ ସିଏ ଯାଇଛନ୍ତି ଆଣିବା ପାଇଁ ମୁଁ ବାହାରେ ଅପେକ୍ଷା କରିଚି ଆଉ।
ଏତେ ଲେଟ୍ ଏତେ ଲେଟ୍ ରେ ଯାଇଚନ୍ତି ମ୍ୟାମ୍ ଆଣିବା ପାଇଁ ମାନେ ଏବେ ତ ଆସି କି ହି ହି ହ ଲଞ୍ଚ୍ ଟାଇମ୍ ହେଇଗଲାଣି।
ନାଇଁ ମୋ ଆମର ସେ ଗେଷ୍ଟ୍ ଜଣେ ଆସିବେଲ୍ ତ ତ ଲେଟ୍ ରେ ହିଁ ଡିମାଣ୍ଡ୍ ହେଲା ତ ସେଥିପାଇଁ। କି ଆଉ ଆଜି ବି ଏମତି ସଣ୍ଡେ ଆମେ ଲେଟ୍ ରେ ପୁରା ଉ ଉଠା ଉଠିଚି। ଆଉ ଏଇ ଭଳିଆ ଆଉ ଉଠିକି ଏବ ବ ଟିକେ ସବୁ କିଛିଟା ସ ପିଂ କରିବାର ଥିଲା କାଲି ବି ସେନ୍ତି ଏଁ ଲେଟ୍ ରେ ସପିଂ କରିକି ଶୋଇଲି ଆ ଜି ବି ସେମ୍ ସିଚୁଏସନ୍ ଏବେ ସବୁ ଅଫର୍ ଚାଲିଚି ନାଁ ସେଥିପାଇଁ।
ହଁ ହଁ ଅଫର୍ ଏବେ ଚାଲଚି ଟିକେ ସାଉ
ଆପଣଙ୍କର ମ୍ୟାଡ଼ାମ୍ କେମତି କଣ ଅଛି, ଦିନରେ କଣ ପ୍ଲାନ୍ ଅଛି?
ପ୍ଲାନ୍ କିଛି ନାହିଁ ବାସ୍ ସାଙ୍ଗ ରୁମ୍ କୁ ପଳେଇ ଆସିଥିଲି। ସଣ୍ଡେ ତ ଥିଲା। ତାପରେ କାଇଁ କାଲି ଯୋଉ କଣ୍ଟିନିଅସଲି ପୁରା ବର୍ଷା ହେଇ ହେଇ ଆଜି ଟିକେ ଭଲ ଅଛି ଟିକେ ପାଗଟା ତ ସେଥିପାଇଁ ଆଉ ହଷ୍ଟେଲ୍ ରେ ରହି ରହି ଟିଏ ବୋରିଂ ଲାଗିଲାଣି। ପଳିଆସଚି ଟିକେ ସାଙ୍ଗ ରୁମ୍ କୁ ତ ଏଇଠି ଟିକେ ଫିଷ୍ଟ୍ ହୋଉଚି ଆମର।
ତାହେଲେ ଆଜି ସାଙ୍ଗ ଘରୁକୁ ଆସୁଚନ୍ତି ମାନେ ଆପଣଙ୍କର ସ୍ପେସିୟାଲ୍ ଲଞ୍ଚ୍ ସାର୍ ମ୍ୟାଡ଼ାମ୍ କିଛି ପ୍ଲାନ୍ ଥିବ।
ସ୍ପେଶିଆଲ୍ କଣ ସେଇ ଚିକେନ୍ ହବ। ମାନେ ହଉଚି ଚାଲିଚି ଅଲରେଡ଼ି ପ୍ରସେସିଙ୍ଗ୍ ହେ ଆଉ ସବୁ ସାଙ୍ଗମାନୋନ ଆସିନାହାନ୍ତି। ହଁ ଆମେ ମୁଁ ଆସିଲା ବେଳେ ଧରି ଆସିଥିଲି ଆଉ ବାକି ଯା ହଁ ହଁ ହଁ।
ଆଛା ଆଛା ଚିକେନ ତାହେଲେ କଣ ଆଜି ରେସିପି ବନେଇବେ?
ଚିକେନ୍ ନର୍ମାଲ ଭାତ ଚିକେନ ହେବ ଆଉ ଟିକେ ସାଲାଡ଼ ପାମ୍ପଡ଼ ଏସବୁ ଆଉ ଭେଜ୍ ଅଛନ୍ତି ଭେଜିଟେରିଆନ୍ ସାଙ୍ଗରେ। ତିନିଜଣ ତ ତାଙ୍କ ପାଇଁ ପନିର୍ ହଁ ଭାତ ତ ଡନ୍ ସରିଲାଣି କେତେବେଳଠୁ ଏବେ ଚିକେନ୍ ପ୍ରିପାରେସନ୍ ଚାଲିଛି ଆଉ ଭେଜରେ ତାଙ୍କର କଣ ହେବ ଆଉ ପନିର୍ କି ମସରୁମ୍ ସେ କଣ ଖାଇବେ ସେ ଆସି ନାହାନ୍ତି ତ ଏ ଯାଏ। ନା ପନିର ତରକାରୀ ତ ସେମାନେ କିଏ ଖାଇବେନି ଚିଲ୍ଲି ପନିର ବୋଧେ ବନେଇବେ ସେମାନେ ଆସିନାହାନ୍ତି ଆ ଆକ୍ଚୁଆଲି ଦିଇ ଜଣ ଖାଇବେ ଭେଜ୍। ଆସିନାହାନ୍ତି ତ ସିଏ ଆସୁଛନ୍ତି ନେଇକି ଆସୁଛନ୍ତି ତ ତାଙ୍କ ଡିମାଣ୍ଡ ହିସାବରେ ହେବ ଆଉ। ଆମେ ନନଭେଜ୍ ପିଲା ଯେଉ ମାନେ ଆମେ ନନଭେଜ୍ ହିଁ କରୁଛୁ ସବୁ।
ଚିକେନ କଣ ପ୍ରିପାରେସନ ଷ୍ଟାର୍ଟ କଲେଣି ନା ଷ୍ଟାର୍ଟ କରିବେ?
ହଁ ହଁ। କଲେ କରୁଥିଲେ ଏବେ ଏଇ ସାଙ୍ଗ ଟା ଗୋଟେ କରୁଛି ଆମେ ସବୁ ଟିକେ ମତ ମସଲା ମସଲି ଟିକେ ତାକୁ ହେଲ୍ପ କରିଦେଲୁ ସେ ବାକି କରୁଛି ରୋଷେଇଟା।
ମୋର ତ ମୁଁ ତ ଭେଜ ତ ମୋର ଭାତ ଅଛି ମୁଁ ଦେଖୁଛି କଣ କରି ଗୋଟେ। ଛୋଟ ଆଇଟମ କଣ କରି ଖାଇଦବି ଯୋଉଟା ଇଷ୍ଟାଣ୍ଟ ବନିବ। ଆଉ ସମସ୍ତଙ୍କର ଆଜି ଚିକେନ ବିରିୟାନୀ ଘରେ ବନୁଛି ଆଉ ବହୁତ କମ କ୍ଵାଣ୍ଟି ର।
ଆଜି ତ ଫିଫ୍ଥ ଜୁଲାଇ ମୁଁ ଦେଖୁଥିଲି ଏବେ ଜଷ୍ଟ। ମାନେ ମେ ବି ସତ କି ମିଛ ଜଣା ନାହିଁ ମତେ। ଫିଫ୍ଥ ଜୁଲାଇ ବିରିୟାନୀ ଡେ। ସେଥିପାଇଁ ବେବି ଆଜି ସ୍ ମୁଁ ଦେଖୁଥିଲି ଜଷ୍ଟ ଏମିତି-
ତ ମୁଁ ତ ଆଜି ବିରିୟାନୀ ଖାଇପାରିବିନି ଆଉ ଏମିତି ବି କାହିଁ ନା ନନଭେଜ- ଭେଜ୍ ଆଉ କରିକି ବହୁତ୍ ଟାଇମ ଟେକିଙ୍ଗ
ଆଚ୍ଛା ଆଜି ବି ପାଗଟା ଟିକେ ଭଲ ହେଇଛି ଯଦି କିଛି ମୁଡ ହବ ତାହେଲେ ଗୋଟେ ଭଲ କିଛି ବନେଇକି- ଖାଇଦିଅନ୍ତୁ ମତଲବ ବେଜ୍ରରେ।
ଆପଣଙ୍କର ଆଜି ବ୍ରେକ୍ଫାଷ୍ଟ କଣ ଥିଲା?
ବ୍ରେକ୍ଫାଷ୍ଟ ମ୍ୟାମ୍ ମୁଁ ଏଇଠି ଆସିକି ହିଁ କରିଥିଲି ସାଙ୍ଗ ରୁମ୍ରେ ଚାହା ଆଉ ବ୍ରେଡ଼୍।
ମୁଁ ଏପର୍ଯ୍ୟନ୍ତ ଲେଟ ରେ ଉଠିଲି ଯେହେତୁ ଉଠିକି ତାପରେ ଗାଧେଇକି ତାପରେ ମାର୍କେଟ ତ ଆସିଲି। କି ସପିଂ କରୁଥିଲ ଟିକେ ତାପରେ ବ୍ରେକ୍ଫାଷ୍ଟ କିଛି ବି କରିନି। ତ ଏବେ ମୁଁ ଭାବୁଛି ଗଲେ ଡାଇରେକ୍ଟ ଲଞ୍ଚ କରିବି ଆଉ।
ହଁ ମୁଁ ବି ମ୍ୟାାମ ଆସିଲି ଏଗାରଟା ପାଖାପାଖି ଆସିକି ପହଞ୍ଚିଲି ମୁଁ ବି ଉଠିଲି ଲେଟରେ। ମୁଁ ଟିକି ଡାଇରେକ୍ଟ ଖାଲି ପୁରା ଫ୍ରେଶ୍ ହୋଇକିଁସିଗଲି ତା ରୁମକୁ ପାଖରେ ହିଁ ରୁମ୍ ମୋ ରୁମ୍ ଠୁ। ପଳେଇ ଆସିଲି ଏଇଠି ଆସିକି ତାକୁ କହିଲି ଟିକେ କଣ ଖାଇବା ବନା କହିଲା ହଉ ହଉ ଚାହା ଆଉ ବ୍ରେଡ଼୍ କରିଛି ଖାଇଇଦେ।
ସଣ୍ଡେ ଅଛି ନା ମ୍ୟାଡ଼ାାମ ସଣ୍ଡେ ଅଛି ପୁଣି ବର୍ଷାକୁ ଟିକେ ଅଳସ ଅଳସ ଲାଗୁଛି ଆଉ।
ହଁ। ବଟ୍ କାଲିଠୁ ଟିକେ ଆଜି ଟିକେ ବେଟର୍ ଲାଗୁଛି କାଲି ଯେଉଁ କଣ୍ଟିନ୍ୟୁଅସ୍ଲି ବର୍ଷା। ଆଜି ଟିକେ ତଥାପି ଏବେ ବି ଆସିଲାଣି ବର୍ଷା ମେ ବି ହେଇଯିବ ଆଉ ଘଣ୍ଟେ ଭିତରେ।
ହଁ ଏବେ ତ ଦେଖିଥିବେ ଗମେଣ୍ଟ ରୁ ବାର ବାର ମେସେଜ ଆସୁଛି ନା ଯୋଉ ବର୍ଷା ପାଇଁ କି
ଆଜ୍ଞା ଆଜ୍ଞା।
ବର୍ଷା ଉପରେ ଏମିତି ଗୋଟେ ଦିନରେ ପାଖାପାଖି ସାତ ଆଠ ଥର ମେସେଜ ଆସୁଛି।
ମେସେଜ ଆସୁଛି ନ୍ୟୁଜରେ ବି ମୁଁ ଦେଖୁଥିଲି କି ଛଅ ତାରିଖ ଯାଇ ହବ ବୋଲି। କଣ୍ଟିନ୍ୟୁଅସଲି ବର୍ଷା ଆମର ଏଇ ଯେଉଁମାନେ ପୂର୍ବ ଓଡ଼ିଶାରେ। ହଁ ତ ହଉଛି ତ ଆଉ କଣ କରିବା ବର୍ଷା ତ ଆମେ ବନ୍ଦ କରିପାରିବାନି ହଁ ହଁ ନ୍ୟୁଜରେ ମୁଁ ଦେଖିଥିଲି ନା। ଛଅ ତାରିଖ ଯାଏଁ ହବାର ଅଛି ମେ ବି ବଢିପାରେ ଜଣା ନାଇଁ। ଛଅ ତାରିଖ ହେଲା ପରେ ଜଣା ପଡିବ ଆଉ ହବ କି ନହବ।
ଏତିକି ଖାଲି ଘଡଘଡି ବିଜୁଳି ଟିକେ ବି ନ ଅଛି ତା ହେନେ ସେଇଟା ବହୁତି ଅ ମାନେ ଭୟାନକ ଜିନିଷ। ଆମର ସେଇ ରିଲେଟିଭ ରେ ଜଣେ କାଲି ସେଇ ମୋ ପୁ ତୁରା ସେୟାର କରୁଥିଲା ତାଙ୍କ ରିଲେଟିଭରେ ସେ ଏମତି ହଟାତ୍ ତ ବିଜୁଳି ଘଡଗଡି ମାରୁଥିଲେ ଦୁଇ ଜଣ ଆଟ ଟାଇମ୍ ଯାଇଥିଲେ ତ ଜଣଙ୍କର ସେଇଟି ସ୍ପଟ୍ ଡେଥ୍ ହେଇଗଲା ଆଉ ଜଣଙ୍କର ମାନେ ଦୁଇ ତିନି ବର୍ଷ ଏମତି ମେଡିକାଲ ମାନେ ଘ-ଘରକୁ ତ ଆସିଗଲେ ବଟ ତାଙ୍କର ଯେତବେଳେ ପଛରେ ଟେଷ୍ଟପେସ୍ ହେଲା ତାଙ୍କର ବ୍ଲଡ ପୁରା ବ୍ଲାକ୍ କଲର ର ହୋଇଯାଇ
ଓହୋ ଓ ମାଇଁ ଗଡ ଆମର ବି ସେମିତିକା ହେଇ ଆମ ଗାଁ ରୁ ହିଁ ମାନେ ମୋ ଘର ପାଖର ବଡ଼ ଭାଇ ହେବେ ସମ ସ୍ତେ ତିନି ଜଣ। ସିଏ ସେମିତି ରଜ ଯୋଉଁ ଆମେ ହେଇଥିଲା ଇ୍-ଏଇ ଇୟର ନୁଅଁ ପ୍ରିଭିଅସ୍ ଥ୍ରି ରେ ହଁ ସିଏ ସେମିତି ନର୍ମାଲ ରଜ ମାନେ ଛୁ ଟି ସମସ୍ତେ ଭୋଜି ଫୋଜି କରନ୍ତି ତ ସେମାନେ ଏମିତି ଭୋଜି କରୁ ଥିଲେ ସଡ଼ନ ଏମିତି କିଛି ବି ପାଗ ଖରାପ ନଥିଲା ସଡ଼ନ ବର୍ଷା ଆସିଲା ହେଲା। ତ ସେମାନେ ବି ଟିକେ ଉଁ ମାନେ ବ-ବୟସ ଜା ଥିବେ ଫିଷ୍ଟ ଫିଷ୍ଟ କରୁଚନ୍ତି ମାନେ ସିଏ ତ ଆଉ ଶୁଣିବେନି ବର୍ଷା ହଉଚି ଖରା ହେଉଚି କଣ ହେଉଚି। ସିଏ ବି ସେମିତି ତାଙ୍କର ସହ ସେମିତି ସବୁ ସ୍ପଟ ଡେଥ ହେଇଯାଇ ଥିଲେ ଆମେ ପୁରା ଦେଖିଚୁ ମାନେ ସେ ଗୋଟା ଡ୍ରୋମାଟାଇଜ ସିନ୍ ଗୋଟେ ପୁରା।
କେତେ ଜଣ ଆଟେ ଟାଇମ୍ ଥିଲେ?
ସେଠି ଥିଲେ ସାତ ଆଠ ଜଣ ଭଳିଆ କିନ୍ତୁ ଯଉ ତିନି ଜଣଙ୍କର ଡେଥ୍ ହେଲା। ସେମାନେ ସମସ୍ତେ ସିଙ୍ଗଲ ସିଙ୍ଗଲ ଚାଇଲ୍ଡ ଆଉ ମାନେ ବହୁତ ପୁରା ଆମେ ପୁରା ଦେଖିଚୁ ମାନେ ରଜ ଟାଇମ ଆମ ରଜ ବି ଆମର ଟିକେ ଗାଁରେ ଭଲସେ ସେଲିବ୍ରେସନ୍ ଆମେ କରୁ। ତ ସବୁ ପୁରା ବନ୍ଦ ବାନ୍ଦ୍ ମାନେ ଦି ତିନି ବର୍ଷ ଯାଏ କିଛି ବି ହେଲାନି ଆଉ। ମାନେ ଏଇ ଇୟର ଜାଣିକି ଟିକେ କରିଥିଲୁ।
ତିନି ଜଣ ଆଟେ ଟାଇମ୍ ଏମତି ସିଚୁଏସନ ହେଇଥିଲା?
ହଁ ମାନେ ସାତ ଆଠ ଜଣ ଥିଲେ ସେ ତିନି ଜଣ କିନ୍ତୁ ପୁରା ସ୍ପଟ୍ ଡେଥ ହେଇ ଯାଇଥିଲା ଆଉ ବାକି ମେଡିକାଲରେ ଥିଲେ ତାପରେ ଧୀରେ ଧୀରେ ରିକୋଭରୀ ସେମାନେ ହେଲେ। ତଥାପି ତାପରେ କିଛି ଜଣଙ୍କର ପୁରା ବ୍ରେନ୍ ଉପରେ ଟିକେ ବେଶୀ ମାନେ ଇଫେକ୍ଟ ପଡ଼ିଥିଲା। କାହାର ଟିକେ ସ୍ପାଇନାଲ କଡ଼ ପ୍ରୋବ୍ଲେମ୍ ବହୁତ ସାରା ବାହାରି ଥିଲା ବହୁତ ଦିନ ରହିଲେ ବି ମେଡିକାଲରେ ତାପରେ କିନ୍ତୁ ସେଇ ତିନି ଜଣ କିନ୍ତୁ ପୁରା ଇଏ ଆଉ ତାପରେ ଯେତେବେଳେ ତାଙ୍କର ମାନେ ଡେଡ଼୍ ବଡ଼ି ଯେତବେଳେ ଆସିଥିଲା ଘରୁକୁ ମାନେ ପୁରା ଇମାଜିନ୍ କରିପାରିବେନି ଆପଣ ଲୋକମାନେ ଆପଣ ଯେମିତି ଭାବିବେ ଗୋଟେ କିଛି ଆସିଚି ଗୋଟେ କେମିତି ଆର୍ଟିଷ୍ଟ ଆସିଲେ କି ଗୋଟେ କିଛି ଷ୍ଟାର୍ ଆସିଲେ ଯେମିତି ଲୋକ ଏମିତି ହୁଅନ୍ତି ପୁରା।
ଯାହା ହେଲେ ବି ସେମାନଙ୍କ ତାଙ୍କର ଏମିତି ସିଚୁଏସନ ନା ତ ତାହେଲେ ବହୁତ ହି ତାଙ୍କ ଫ୍ୟାମିଲିଙ୍କୁ ସେ ଯୋଉ ଲସ୍ ଟା ସେଟା କେହି ବି ବିୟର କରିପାରିବେ ନାହିଁ।
ହୁଁ ହୁଁ ହୁଁ ତା ଭିତରୁ ଜଣେ ବି ରିସେଣ୍ଟ ମ୍ୟାରେଜ କରିଥିଲେ ମାନେ ଯଉ ତିନି ଜଣଙ୍କ ଡେଥ୍ ହେଲେ ରିସେଣ୍ଟ ମ୍ୟାରେଜ୍ ହିଁ କରିଥିଲେ ବହୁତ ଗୋଟା ପୁରା ସେଇଟା ଗୋଟେ ଟ୍ରୋମାଟାଇ ସିନ୍ ମାନେ ଗୋଟେ ଲାଇଫ ଟାଇମ୍ ମନ ହିଁ ରହିବ ମାନେ
ଆଜ୍ଞା।
ତା ପରେ ଆମ ଘର ପାଖରେ ଆମେ ତାଙ୍କ ସାଙ୍ଗରେ ମିଶିଚୁ ଦେଖୁ କ କଥାବାର୍ତ୍ତା ଭଲ ଲାଗୁନି ସବୁ ସେଗୁଡା ସଡ଼ନ ଏମିତି ହେଇଯିବ ବୋଲି କିଏ ଜାଣିନଥିଲେ ବି।
ସେଇଟା ତ ଅନଏକ୍ସପେରେଡ ମ୍ୟାମ୍ ଆଉ ମୁଁ ବି ଏମତି ସି ଶୁଣିବାଟାଇ ମୋର ସେଇ ଯଉ କାଲି ମୋ ପୁତୁରା କଉଥୁଲା ସେ ଫାସ୍ ଟାଇମ୍ ମାନେ ମୁଁ ଶୁଣିବା ଟା ଅବଶ୍ୟ ସେ ହେଇଗଲା ବହୁତ ଦିନ ହ କିନ୍ତୁ ଏମିତି ଆଉ ତ ସେ କଉଥିଲେ ତାଙ୍କର ଡକ୍ଟର କହିଲେ ତା ବ୍ଲଡ ହିଁ ପୋଡିଯାଇଚି ମାନେ ସେ ବ୍ଲଡ ଜ ହେଲା ବ୍ଲାକ୍ କଲର ହିଁ ବ୍ଲଡ ଆସେ।
ହେଇଥିବ ସେଇଟା ତ ମ୍ୟାମ୍ ଜଣାପଡ଼େନି ଓପରୁ କିଛି ବି କାରଣ ଆମେ ବି ଯଉ ତାଙ୍କର ଦେଖିଥିଲୁ ପା ପାଖରୁ ଯାଇକି ଯେତେବେଳେ ସେମାନେ ହସ୍ପିଟାଲରୁ ଆସିଲେ। ମେମ୍ ବଡି ରେ କିଛି ବି ଗୋଟେ ସିଙ୍ଗଲ ଗୋଟେ କିଛି ବି ମାନେ ଚିହ୍ନ ବି ନାହିଁ। ନଥିଲା ମାନେ ଲାଗ ନର୍ମାଲ ଗୋଟେ ଶୋଇଛନ୍ତି କିଛି ବି ହେଇନି। ବାକି ଯେହେତୁ ପୋଷ୍ଟମର୍ଟମ ହେଇଯାଇଥିଲେ ତ ଟିକେ ଟିକେ କୋଉଠି କିଛି ଏମିତି ବ୍ଲଡ ଫ୍ଲଡ଼ ଦେଖାଯାଉଥିଲା ଇଏ ସିଏ ତାପରେ ସବୁ ପଚିଛି ଛବିଶି ବର୍ଷ ପିଲା ହିଁ ଥିଲେ ମାନେ ତାଙ୍କ ଏଜ ସବୁ ପଚିଶ ଛବିଶ ବର୍ଷ ହିଁ ଥିଲା। ପୁରା ୟଙ୍ଗ ବି ହଁ ସେ ପୁରା ବହୁତ ଇଏ ଆଉ ସମସ୍ତେ ମ୍ୟାମ୍ ତିନି ଜଣ ଯୋଉ ଥିଲେ ଏଇଟା ଗୋଟେ ବି ଇୟେ ମାନେ ସୀଙ୍ଗେଲ ସିଙ୍ଗେଲ ଚାଇଲ୍ଡ ସେମାନେ ସବୁ। ଆଉ ସମସ୍ତେ ବି ଭଲ ଭଲ ଜବ୍ ବି ସବୁ କରିଥିଲେ ତିନି ଜଣ ଯାକ ଆସିଥିଲେ ଏଇ ରଜରେ ଛୁଟି ଟିରେ ଏମିତି
ଓ ସେମାନେ ଯେହେତୁ ବାହାରେ ରହୁଥିଲେ
ହଁ ବାହାରେ ମାନେ ଭଲ ଜବ ବି କରିଥିଲେ ମ୍ୟାମ୍ ସମସ୍ତେ। ମାନେ ଦୁଇ ଜଣ ତ ମାନେ ଦୁଇ ଜଣ ମାନେ ଏମିତି ଥିଲେ ମାନେ ଗୋଟେ ଫ୍ୟାମିଲିର ଯେମିତି ଥାଆନ୍ତି ଟିକେ ଯୋଉ ମାନଙ୍କର ଜଏଣ୍ଟ ଫ୍ୟାମିଲି ବଡ ଫାମିଲି ଥାନ୍ତି ସେମାନେ ଦି ଭାଇ ଥିଲେ ଆଉ ଜଣେ କିଏ ଅଦର ଟିକେ ଥିଲେ। ତିନି ଜଣ ଯାକ ଗୋଟେ ଜାଗାରେ ଜବ୍ କରୁଥିଲେ। ଆଉ ସେ ଗୋଟେ କମ୍ପାନୀ ଆଇ ଥିଙ୍କ୍ କିନ୍ତୁ ଅଲଗା ଅଲଗା କେଉଁ ପୋଷ୍ଟରେ ପୋଜିସନ୍ରେ ଥିଲେ ବୋଧେ ଆଉ। ହଁ
ଆଉଟ୍ ସାଇଡ ରେ ରହୁଥିଲେ ନା ଫାମିଲ ଠାରୁ
ହଁ ହଁ ସେମାନେ ପାରାଦୀପରେ ଜବ୍ କରିଥିଲେ ନା ଆମର ଯେଉଁ ପୁଅଟ ଅଛି ପାରାଦୀପରେ। ସେଇଠି ହିଁ ଜବ୍ କରୁଥିଲେ।
ଏଇଟା ତ ଶୁଣିକି ନିହାନ୍ତି ଗୋଟେ ବହୁତ ଅ ମାନେ ଦୁଃଖଦ ଘଟଣା ଶୁଣିକି ବହୁତ ହିଁ ଦୁଃଖ।
ଏବେଠୁ ମ୍ୟାମ୍ ପୁରା ବହୁତ ମାନେ ଏଇ ଯେଉଁ ଘଡ଼ଘଡ଼ି ବିଜୁଳିକୁ ବହୁତ ଡର ମାନେ ନର୍ମାଲ ବି ମ୍ୟାମ୍ ଦେଖନ୍ତୁ ଆମେ ହଷ୍ଟେଲରେ ଏବେ ରହୁଛୁ। ପିଲା ତ କେହି ଶୁଣିବେନି ଆମେ ଯାହା ଯିଏ ଯାହା କହିଲେ ବି। ଆଉ ସମସ୍ତଙ୍କ ନାଁ କିଛି ହବନି। କିଛି ଇଲେକ୍ଟ୍ରି ମାରିବନି ଇଏ କରିବନି ତ ସାଙ୍ଗମାନଙ୍କୁ ବି ବୁଝିବା ତ ଏତେ ସହଜ ନୁହେଁ ନା ସେମାନେ ଫୋନ୍ ଇଏ କରିବେ ଗୀତ ଫିତ ବଜାନ୍ତି ନହେଲେ କିଛି ଫୋନ୍ ସେମିତି ଥିବେ ଅନଲାଇନ୍।
ମୁଁ ବି ଏମିତି ମୁଁ ତ ଠିକ ସେ ଜାଣିନି ତ ମୋର ବି ଏଇ ବିଷ ସେ ଗୋଟେ ଡାଉଟ ଥିଲା ଯେ ଯଦି ଏମିତିଡଘଡି ବ ବିଜୁଳି ହଉଛି ସେ ସମୟରେ ଆମେଲେକ୍ଟ୍ରୋନିକ
ହୁଁ ସେଇଟା ସେମାନେ ବି ଶୁଣନ୍ତିନି। ତା ପୂର୍ବରୁ ବି ମ୍ୟା ନର୍ମାଲ ଗୋଟେ ଆମର ସେଇ ପଟରେ ହେଇଥିଲା ମାନେ ଟିକେ ଆମ ଘରଠୁ ଦୂର ହେବା ବାଟେ। ଏମିତି ନର୍ମାଲ ଗୋଟେ ଥିଲା ଅଠର ଉଣେଇଶ ବର୍ଷର ପିଲାଟେ ପୁଅ ପିଲାଟେ ସିଏ ତା ରୁମ ଭିତରେ କବାଟ ଦେଇକି ମାନେ କିଛି ଇଣ୍ଟରନେଟ୍ ୟୁଜ କରିନି ଅବଶ୍ୟ ବାସ୍ ଖାଲି ବ୍ଲୁଲ ଟୁଥ୍ର ହେଡ଼୍ଫୋନ୍ରେ ଗୀତ ହିଁ ବଜାଉଥିଲା। ମାନେ ଶୁଣୁଥିଲା ତାର ବସିଥିଲା ଘରେ ତାକୁ ଟୋଟାଲ ଜଣା ନାହିଁ। ସ୍ପିକର ଆଇ ଥିଙ୍କ୍ ଇୟରଫୋନ୍ ନୁହଁ ସ୍ପିକର ହିଁ ଅଫ୍ଲାଇନ୍ ହିଁ ବଜାଉଥିଲା ମ୍ୟୁଜିକ୍ ଅନଲାଇନ୍ ବି ନଥିଲା ମାନେ ଇଣ୍ଟରନେଟ୍ କିଛି ବି ୟୁଜ୍ କରୁନଥିଲା ପୁରା ଡାଇରେକ୍ଟ ମ୍ୟାମ୍ ତା କାନ୍ଥ ଫା ଟିକି ମାନେ ପୁରା ଘଡ଼ଘଡି ପୁରା ପଡ଼ିଥିଲା ସିଏ ପୁରା ସିଏ ବି ସେମିତି ସ୍ପଟ୍ ଡେଥ୍ ହେଇଥିଲା। ଆମ ସେଇ ପାଖାପାଖିରେ ସିଏ ବି ସେମିତି ସେଇଟା ବି କ୍ଷ ଆକ୍ଚୁଆଲି ଡାଲି ସେ ଟାଇମ୍ ରେ ଫୋନ୍ କି କିଛି ବି ଇଣ୍ଟରନେଟ କିଛି ବି ୟୁଜ୍ କରିବା କଥା ନୁହଁ ନାଇଁ, ନାଇଁ ମ୍ୟାମ କିଛି କିଛି ବି ଖୋଲା ନ ଥିଲା ପୁରା ମତଲବ ତା ରୁମ ରେ ସିଏ ତାର ବସିକି ଆରାମ ସେ ତାର ଏଞ୍ଜୟ କରୁଥିଲା। କିନ୍ତୁ ଏମିତି ହେଲା ସେଇଟା ବି କହିବୁନି ସେ-ସେ ବି ଅଫଲାଇନ୍ ଥିଲା। କାରଣ ସମ୍ ତାଙ୍କ ଘରେ ବି ଜାଣିଛନ୍ତି କି କା ଛୋଟ ପିଲା ନର୍ମାଲ ତ କାଳେ କଣ କରିଦେବେ ଘରେ ତାକୁ ପାଟି କରୁଛନ୍ତି ସେ କିନ୍ତୁ ତାର ଅଫଲାଇନ୍ ହିଁ ବଜାଉଥିଲା। ସବୁ ଇଏ କରିକି କିନ୍ତୁ
ଏଇ ସବୁ କଥା ଶୁଣିକି ମ୍ୟାଡ଼ାମ ମତେ ବି ତ ଟିକେ ମନରେ ମାନେ ଭୟ ଆସିଲା ତେଣୁ ଆମେ ସମସ୍ତେ ଟିକେ ଏଇସବୁ ପ ତି ଟିକେ ସଚେତନ ରହିବା ଦରକାର। ନିଜକୁ ସଜାଗ ରହିବା ଦରକାର। ଆପଣଙ୍କ ସହ କଥା ହେଇକି ମ୍ୟାଡମ୍ ବହୁତୁ ଭଲ ଲାଗିଲା। ଥାଙ୍କୟୁ ମ୍ୟାମ୍।
ଥ୍ୟାଙ୍କ ୟୁ।
ଁ ହ